ଭାଇ ନମସ୍କାର ନମସ୍କାର ଆଉ କଣ କରୁଛନ୍ତି?
ଉ ନାଇଁ ଭାଇ ଏଇଠି ଛାତ ଉପ ଟିକେ ବସିଛି ଆଉ।
ଆଛା ମୁଁ ବି ଏଇନା ଏ ବାଲକୁନି ରେ ବସିଛି।
ହୁଁ ହୁଁ ଆଉ ବର୍ଷା ସାଡେ ପକଉଥିଲା କି?
ବର୍ଷା ତ ଦୁଇ ତିନି ଦିନ ହେଲା ଏଠି ବର୍ଷା କଣ୍ଟିନ୍ୟୁ ହଉଥିଲା ଆଜି ଟିକେ ପାଗ ଟା ଟିକେ ଭଲ ଦେଇଛି ଆଉ।
ଓହୋ ନାଇଁ ଆମର ଏଡେ ଟିକେ ଛାଡିକି ଗଲା ତ ମୁଁ ଟିକେ ପଳେଇଗଲି ସେଇଥିପାଇଁ ଛାତ ଉପରକୁ ଆଉ।
ଆଚ୍ଛା ଆଚ୍ଛା ଆ ତମର ମାନେ ବର୍ଷା ହଉଥିଲା ଏଇନା ବର୍ଷା ଛାଡ଼ିଗଲା ନା କଣ?
ହଁ ଏଇ ପନ୍ଦର ମିନିଟ୍ ହେଲା ଜଷ୍ଟ ଛାଡ଼ିଲା ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ଆଉ କଣ ଖାୟା ପିଇବା କଣ କରିଥିଲ?
ଖାଇବା ପିଇବା ଜା ଖରାବେଳେ ଖାଇଥିଲି ଆଉ ବେଶୀ କିଛି ଖାଇନି। ଆଉ କୁୁରକୁରି ଗୋଟେ ଖାଇଥିଲି ନାଇଁ ନାଇଁ ସନ୍ଧ୍ୟା ବେଳେ ମୁଁ କିଛି ଖାଇନି।
ଆଚ୍ଛା। ଆମର ସନ୍ଧ୍ୟା ବେଳେ ଯାଇ ଆଚ୍ଛା ମୁଁ ବି ତ ଯାଉଛି ତମେ ଯେତେବେଳେ ଆ ଆଉ ତମେ ଖିଆପିଇଆ କଣ କରୁଛ ଯଦି ଜିମ୍ ଯାଉଛ ତାହେଲେ ଖିଆପିଆ କଣ କରୁଛ? ।
ହୁଁ ଖିଆ ପିଆ ଆମର ସବୁ ମୋ ତ ଚି କେନ୍ ପ୍ରତିଦିନ ମୋର ଚିକେନ ହୁଏ ବୁଝିଲେ କି, କେବଳ ଗୁରୁବାର କୁ ଛାଡ ଦେଇକି ପ୍ରତିଦିନ ମୋର ଚିକେନ ଖାଏ ମୁଁ। ବୁଝିଲେ, ଉଁ ଆଉ ଏମତି ପନିର୍ କେତେବେଳେ ଚଣା ସିଝା ହେଇଥିବ ଯୋଉ ହଁ ଅଣ୍ଡା ଖାଏ।
ଆଚ୍ଛା ଆଉ ତମ ଟାଇମିଙ୍ଗ କେମିତି ଆ କ କଣ ମାନେ କୋଉ କୋଉ ଟାଇମରେ ତମେ ଯାଉଛ କୋଉଠି କଣ?
ମୁଁ ଯାଉଛି ଠିକ ଆମର ସାଢ଼େ ଚାରିଟ ଟା ପାଞ୍ଚଟା ଭିତରେ ମୁଁ ଯାଉଛି।
ଆଉ ରିଟର୍ନ କେବେ କରୁଛ?
ରିଟର୍ଣ କରଛିି ସାତଟା ସାଢ଼େ ସାତଟା ବେଳକୁ।
ଆଚ୍ଛା ଏକଲା ଯାଉଛ ୟା ଆଉ କେହି ସାଙ୍ଗରେ ତମ ସହିତ ଯାଉଛନ୍ତି?
ନାଇଁ ନାଇଁ ମୋ ସାଙ୍ଗ ଜଣେ ଯାଏ ମୋ ସାଙ୍ଗରେ ସେ ଜିମ ରେ ମାରି ମୋ ସାଙ୍ଗରେ। ସିଏ ଏବେ ଆଉ ଅଲଗା ଆଉ ଗୋଟେ ଜିମ୍ ଟେ ଜଏନ୍ କରିଛି ବୁଝିଲେ ଏ ନକେ ମୁଁ ଏକାଟିଆ। କେତେ ପିଲା ଅଛନ୍ତି କିନ୍ତୁ ଯେହେତୁ ସେ ମୋ ସାଙ୍ଗ ଟା ଯାଉଥିଲେ ଉଁ ଯାଉଥିଲେ ପୁରା କଣ୍ଟିନ୍ୟୁ ମୁ ବର୍ଷେ ଦି ବର୍ଷ। ଯାଉଛି ମୋ ସାଙ୍ଗରେ ଆଉ ଏକାଥରେକେ। ଛାଡ଼ିଦେଲା ଆଉ ମୋତେ ଏଟା ଭଲ ବି ଲାଗୁନି।
ଆଚ୍ଛା ଆଉ ତମେ ଏନା ରହୁଛ କେଉଠି କହିଲ ମୋତେ।
ନାଇଁ ନାଇଁ ଚଣ୍ଡିଖୋଲ ରେ ରହୁଛି।
ଆଚ୍ଛା ହଉ ଅହ ଆଉ। ତମର ସେଠି କଣ ମାସକୁ କେତେ କଣ ପଇସା ନଉଚି ସିଏ।
ହୁଁ ସେ ମାସକୁ ନଉଛି ଚାରିଶହ ଟଙ୍କା।
ଭଲ ତ ଆମର ତ ସେପଟରେ ହଜାର ଟଙ୍କା ତଳକୁ କୋଉଠି ବି ଗୋଟେ ଜିମ୍ ନାହିଁ।
ଓହୋ ଆମର ଏଠି ଅଛି ଦିଟା ତିନିଟା ଆହୁରି ଜିମ୍ ଅଛି। ସେ ଗୋଟିଏ ନଉଛି ମାସକୁ ବାରଶହ ଟଙ୍କା ଆଉ ଗୋଟେ ନଉଛି ମାସକୁ ତ ଅଢ଼େଇଶହ ଟଙ୍କା।
ଆଚ୍ଛା।
ଆଉ ଗୋଟେ ମାସକୁ ନଉଛି ମାନେ ଆମର ଚଣ୍ଡିଖୋଲ ଠାରୁ ତିନି ଚାରି କିଲୋମିଟର ଦୂରରେ ହବ। ବୁଝିଲେ ସେଠି ନେଉଛି ମାସକୁ ଅଢେଇଶହ ଟଙ୍କା। ଆ ଆଉ ଗୋଟେ ଏବେ ନୂଆ ନୂଆ ଜିମ୍ ଗୋଟା ଖୋଲା ହେଇଛି। ସେ ନଉଛି ମାସକୁୁ ଛଅଶହ ଟଙ୍କା ଲେଖା ବୁଝିଲେ କି କିନ୍ତୁ ମୋର ଏଠି। ଇଏ ମୁଁ ଯୋଉ ଯି ସିଏ ମାସକୁ ନିଏ ପାଂଶ ଟଙ୍କା କିନ୍ତୁ ଯେହେତୁ ମୋର ବାପାଙ୍କର ଚିହ୍ନା ପରିଚୟ। ସିଏ ଚାରିଶହ ଟଙ୍କା ଲେଖା ନିଏ ମାସକୁ ବୁଝିଲେ କି।
ଆଚ୍ଛା ଆଉ ତମେ କେତେ ବର୍ଷ ହେଲା ଟ୍ରେନ୍ କଲଣି।
ମୁଁ ଏଇ ଅଢେଇ ବର୍ଷ ହେଇଗଲାଣି ମୋର।
ଅଢେଇ ବର୍ଷ ହେଇଗଲାଣି।
ହୁଁ।
ମୋର ବର୍ଷେ ଖଣ୍ଡେ ହେଇଗଲାଣି ମୁଁ ତମକୁ ମୋ ଫିଜିକ୍ ପଠେଇମି ଆଉଁ ମୁଁ ମେନ୍ ଫିଜିକ୍ ଥରେ ଖେଳି ସାରିଛି। ଅଛି ଆଉ ଡିଷ୍ଟିଙ୍ଗି ଲିପ୍ଟିଙ୍ଗି ରେ ଆଉ। ଦେଖିବା ମୁଁ ତମକୁ ଆଉ ମୁଁ ଅନଲାଇନରେ ଟ୍ରେନ୍ ବି କରୁଛି ହେଲା କ୍ଲାଇଣ୍ଟ ମାନଙ୍କ ସହିତ ମୋର ଅଛନ୍ତି କ୍ଲାଇଣ୍ଟ ମାନ ସେମାନଙ୍କୁ ମୁଁ ଅନଲାଇନରେ। ଟ୍ରେନ୍ କରୁଛି ହେଲା ଦେଖିବା ତମର। ମେଁବି ତମର ପୋର୍ଟଫୋଲିଓ ଟ ମତେ ପଠେଇ ମୁଁ ଦେଖି କିନା କହିବି କୋଉଠି କଣ କମି ରହିଯାଇଛି ଯଦ ମୁ କିଛି କିଛି ହେଲ୍ପ କରିଦେବି।
ହୁଁ ହୁଁ ନାଇଁ ନାଇଁ ମୁଁ ମେ ମାନେ ବେସ୍କିଲି ମୋର ଅଧିକା ଜିନିଷ ମୁଁ ମାନେ ଟେକା ଟେକି କରେ ନା କହିଁକିନା ଆମ ସାଇନୋସର ପ୍ରୋବ୍ଲେମ୍ ରହୁଛି ନା ବୁଝିଲେ କି।
ଆଚ୍ଛା ଆଚ୍ଛା ଆଚ୍ଛା ନା ନା ଅଧିକା ୱେଟ ଦେଇକି ଦେଖ ତୁମର ତମର ସ୍ପୋର୍ଟ୍ସ ତମେ ଏଇଟା ଆକ୍ଚୁଲିରେ କିଛି କମ୍ପିଟିସନ୍ ଏକା ଖେଳିବା ପାଇଁ କରୁନ। ତମେ ତମ ନିଜ ବଡିଟାକୁ ଫଟ୍। ରିଖିବା ପାଇଁ କରୁଛ ହେଲା ମୁଁ ହଉଛି ମତେ କମ୍ପିଟିସନ ଖେଳିବାର ଅଛି ଫିୟୁଚର ରେ ମେ ପିଜିଙ୍ଗି କିବା ପାୱାର୍ ଲି୍ଟିଙ୍ଗ ଖେଳିବାର ଅଛି ସେଇଥିାଇଁ ମୁ ବହୁ ଗୁଡ଼ା ସ ହଁ ସପ୍ଲିମେଣ୍ଟ ତମକୁ ରେକମେଣ୍ଡ କରିବେନି କି ଷ୍ଟେରୋଡ଼ ତମକୁ ଦେବିନିଁ ନାହିଁ। କିନ୍ତୁ ଫିରବୀ ମୁଁ ତମକୁ ନର୍ମାଲି ଜିନିଷ ଗୁଡା ତମକୁ ଦେଇି ପାରିବି ଯେମତି ମଲ୍ଟିଭିଟାମିସ ବଗେରା ଯୋଉ ଜିନିଷ ଗୁଡା କାମ କରିବ ତମ ଉପରେ ଜଲଦି ଗ୍ରୋଥ କରିବା ପାଇଁ ହେଲା।
ହୁଁ ହୁଁ।
ହଁ ମୁଁ କିନ୍ତୁ ଭାଇ ବିଶ୍ଵାସ କରିବନି ମୁଁ ଚାରି ମାସ ଜିମ ଚା ଛାଡି ଦେଲି। ବୁଝିଲେ ମାନେ ମୋ ଚର୍ବି ଯେତିକି ସବୁ ମାନେ ଟାଣ ହେଇଯାଇଥିଲା। ସେ ପୁଣି ଆଉଥରେ ପୁଣି ଆଉଥରେ ହେମିତି ଆଉଥରେ ଚାରବି ଚାରବି ହେଇଗଲା।
ହଁ ସେଇଟା ତ ଏମିତିକା ଗୋଟେ ଜିନିଷ ସେଟା ଯଦି ତମେ କଣ୍ କଣ୍ଟିନ୍ୟଉ ତ ବଢ଼ିଆ ଅଛି ଯଦି ଥରେ ଛାଡ଼ିଦେଲ ମାନା ତାହଲେ ପୁଣି ଯେମିତିକାକୁ ସେମିତି ପୁଣି ପଳେଇ ଆସିବ। ଆଉ ତାପରେ ରିଗେନ୍ କରିବା ପାଇଁ ବହୁତ ଟାଇମ ଲାଗିବ ତମକୁ।
ହୁଁ କରିବା ପାଇଁ ବହୁତ ଟାଇମ ଲାଗିବ।
ସେଇ ଯୋଉ ଚାରି ମାସ ଟା ତମେ ବନ୍ଦ କର ଯଦି ବି ୱିକ ରେ ଥରେ ଦିଥରେ ବି ଯଦି ଯାଇଥାନ୍ତ। ତାହେଲେ ତମର ଏତେ କିଛି ଘର କୋ
ହୁଁ ଏ ଚାରି ମାସ ଟା କାହିଁ ବନ୍ଦ କରି କହିଲେ ମୋର ଟିକେ ପ୍ରୋବ୍ଲେମ ରହୁଛି ମୋର ପ୍ରୋବ୍ଲେମ୍ ହେଉଛି ମୋ ନାକରୁ ବ୍ଲଡ଼୍ ବାହାରେ ବୁଝିଲ ନା।
ଆଚ୍ଛା ତମେ ତ ତମ ଡେଲି ବିଲକୁଲଆଭଏଡ କରିବା କଥା।
ନାଇଁ ନାଇଁ ଡେଲି ମୁଁ ମାରୁଛି କିନ୍ତୁ ଏତେ ମାରୁନି ମୋର। ହାଏ ଯାଉଛି ମୁଁ ୱାନ୍ ଏଇଟି ଜାକେ ମାରେ ତା ବେଶୀ ଆଉ ଟୋଟଲ ମାରିବି ତାପରେ ଛାଡିଦେବୀ ନେଇଯିବ ବସ୍ ସଇଲା।
ହଁ ହଁ ହଁ।
ଆଉ ନହେଲେ ମୁଁ ଏମିତିରେ ଡେଲି ବି ମଝିରେ ମଝିରେ ଟୋଟାଲ୍ ମାରେନା। ମୁଁ ସୁମ ମାରିଦିଏ ଏକାଥରେ ଶହେ କୋଡ଼ିଏ ଶହେ ତିରିଶ। କେଜି ପୁରଇକି ସୁୁଙ୍ଗ ମାରିଦେବି ଦଶଟା କଣ୍ଟିନ୍ୟୁ ତାପରେ ସଇଲା ଛାଡିଦେବି। ଲୋର ନେଇଯିବ ନା। ହୁଁ ଆଉ ଶୁମ ମାରି ସାରିଲା ପରେ ହୁଁ।
ହୁଁ।
ଆଉ ସ୍କ୍ୱଟ୍ ରେ ବି ଅଧିକା ଜମା ଓଜନ ନେବିନି।
ଆଛା ଯଦି ତମ ସେଇ ଜିମେ ଯେଉଁଠି ତୁମେ ଯଉଛ ସେଇଠି ହାଇପର ଏକ୍ସଟେନସନ୍ ବୋଲି ଗୋଟେ ମେସିନ୍ ଥାଏ ସେଇଟା ଅଛି କି ଲୋୟାର୍ ବେଗ୍ ପାଇଁ ଯୋଉଁଟା କାମକରେ।
ହାଇପର୍।
ହାଇପର୍ ଏକ୍ସଟେସନନ୍ ମେସିନ୍ ଗୋଟେ କୁହନ୍ତି ସେଟାକୁ ସେଇଟା ଲୋୟାର୍ ବେକ୍ ପାଇଁହିଁ ଖାସ୍ କରିକ କୁହନ୍ତି ମାନେ ଗୋଡ଼ ଠୁ ନେଇକି କମର୍ ପର୍ଯ୍ୟନ୍ତ ପୁରା ଲକ୍ ହେଇଯିବ ବଡି ଟା ତମ ଖାଲିକି ୱେଟ୍ ନେଇକିନା ତମକୁ ଖାଲି ନହିଁକି ଉପରକୁ ଉଠେଇବାର ଅଛି ସେଇଥିରେ ତମ ଲୟାର ବେଗ୍ ହୋଇଯିବ ଟ୍ରେନ୍ ସେଇଟା ଖାଲି ଲୟାର ବେଗ୍ ପାଇଁ ହି ୟୁଜ୍ ହୁଏ। ସେଟା ପ୍ରାୟ ଜିମ୍ ରେ ଥାଏନି ଯେହେତୁ ଏବେ ନୂଆ ନୂଆ ସେ ଜିମ ରେ ଏବେ ଯଉମାନେ ନୂଆ ନୂଆ ସବୁ। ଜୀମ ଖୋଲୁଛନ୍ତି ସେଇଗୁଡ଼ାକ ରେ ଥାଏ ଯଦି ସେଇଟା ଥାନ୍ତା ତାହେଲେ ତମକୁ କେଉଁ ଡେଡ଼୍ଲିଫ୍ କିମ୍ବା ସୁମ ମିବା ପାଇଁ ପଡ଼ିନଥାନ୍ତା। କାହିଁକି ନା ତମକୁ ୱେଟ୍ ଟେକିବା ପାଇଁ ପଡ଼ନି ଖାଲି ନର୍ମାଲି ବଡି ୱେଟ ରେ ହି ତମର ଲୋୟାର ବଗ ଟା ଟ୍ରେନ୍ ହେଇଯାଏ। ଥା ନ୍ତା।
ଓହୋ ନା କିନ୍ତୁ ଆମ ଜିମ୍ ରେ ସେଇଟା ନାଁ ଏବେ ଯେଉଁ ନୂଆ ଯିମରେ ଯିଏ ଯଉଁଟା ଖୋଲି ଥିବ ତା ଦେହରେ ଥିବଥିବ।
ହଁ ସେଇଗୁଡ଼ାରେ ଏବେ ଯୋଉ ନୂଆ ନୂଆ ଖୋଲିଛନ୍ତି ସେଇମାନଙ୍କର ଥିବ କାହିକିନା ସେ ମେସିନ ଏବେ ବି କିଛି ଦିନ ହବହି ମାର୍କେଟକୁ କୁ ଆସିଛି ନା ତ ସେଇଟା ବହୁତ ପ୍ରାଏ ଜିମ୍ର ଥିବନି ଆଉ ଆମର ଯଉ ଗଭର୍ଣ୍ଣମେଣ୍ଟ ଜିମ ହେରିକା ରେ ଥାଏନି ଯୋଉ ଗଭର୍ଣ୍ଣମେଣ୍ଟ ରେ ଥାଏ ସେଇଗୁଡାରେ ବି ଥାଏ କେବେ କେବେ ଆଉ କେବେ କେବେ ଥାଏ ବି ନାହିଁ ଜାଣିଛନା ପାର୍କଓଗାରରେ ଥାଏନି ଯା ସବୁ ଓପନ ପାର୍କ ଗୁଡ଼ା ଯେଉଁଥାଏ।
ହଁ ହଁ ଓପନ୍ ପାର୍କ ଗୂରା
ହଁ ସେଇ ପାର୍କ ଗୁଡ଼ାରେ ଗୋଟେ ଗୋଟେ ଜାଗାରେ ଥାଏ କିନ୍ତୁ ଏଠି ତ ମୁଁ ଦେଖୁଛି ଅଛି। କିନ୍ତୁ ସେ ପ୍ରାୟ ଜାଗାରେ ଥିବ ନଥିବ ସେଇଟା ମୁଁ କହିପାରୁନାହିଁ।
ହୁଁ ଏବେ
ତମେ ଗୁଗଲ କରିଦବ ଥରେ ତମେ ସବୁ ଗୁଗଲ କରିଦବ ହାଇପର ଏ ଏସନ୍ ବୋଲି ସେ ମେସିନ୍ ଟା ତମକୁ ଦେଖେଇଦବ ଇଏରେ ଦେଖେଇଦବ ତମକୁ ନେଟ ରେ ତମକୁ ଦେଖେଇଦବ। ହଁ।
ହୁଁ।
ଆଉ ଆପଣ ପ୍ରୋଟିନ୍ ପ୍ରୋଟିନ୍ କଣ ନଉଛନ୍ତି?
ନା ନା ପ୍ରୋଟିନ୍ ସପ୍ଲିମେଣ୍ଟ ମୁଁ ନଉଥିଲି ଯେତେବେଳେ ମୁଁ ଖେଳୁଥିଲି ସେତେବେଳେ ନଉଥିଲି ହେଲା ଏବେ ଜେହେତୁ ଖେଳୁନାହିଁ। ତ ପ୍ରୋଟିନ୍ ବିଲ୍ କୁଲ୍ ବି ନାହିଁ ସବୁ କିଛି ଡାଇଟ ରେ ଅଛି କିନ୍ତୁ ଘରୋଇ ଖାଦ୍ୟ ତା ସହିତ ଟିକେ ଅଣ୍ଡା ଟିକେ ଚି କେନ୍ ଟିକେ ଏମିତି ସବୁ ହାଲକା ଫାଲକା ବୁଟ ମୁଗ ଓଟ୍ସ ହେଇଗଲା। କ୍ଷୀର ହେଇଗଲା ଦୁଧ ଦହି କ୍ଷୀର ରୁଟି ଏଇଗୁଡ଼ା ସବୁ। ତ କମନ ମୋର ହେଲା ହେଲା। ତା ସହିତ ଟିକେ ଫ୍ରୁଟ୍ସ ବଗେରା ହେଇଗଲା ଅଣ୍ଡା ଚିକେନ ଏଗୁଡା ସବୁଁ ମୁଁ ଡେଲି ଖାଇବା ଆମିଷ ହେଲା ମୋର ସେମିତ୍ କିଛି କିଛି ବାର ବାଡ୍ ଉଗା ନଇଁ ତମେ ଗୁରୁବାର ମାନୁଛ ମୁଁ ସେଗୁାଡା ବି ସୁଧା ମାନିନି ମୁଁ
ନାଇଁ ନାଇ ମୁଁ ଭୁ ଭାଇ ବିସ୍ ବିଶ୍ୱାସ କରିବେନି ମୁଁ ଗୁରୁବାର ଟୋଟାଲ ବାରେନା ମୁଁ ବାହାରେ ଯାଇ ଖାଇଦେଇକି ପଳେଇଆସେ କିନ୍ତୁ ଘରେ ମେନ କଥା ହେଲା ଘରେ ପାଟି କରିବେ ବୁଝିଲେ ନାଁ ସେଇ ହଉଚି କଥା।
ଯେ ଦେଖ ମୋର ବି ଆଗରୁ ଫାଷ୍ଟ ଫାଷ୍ଟ ସେଇଠି ସେମତିକା ହଉଥିଲା ଯେତେବେଳେ ମୁଁ ଖେଳୁନଥିଲି ଯେତେବେଳେ ମୁଁ ଡିଷ୍ଟ୍ରିକ୍ଟ ଏକା ଏକା ଖେଳିବା ଷ୍ଟାର୍ଟ କରିଦେଲି ହେଲା ସେବେଠୁ ଘରେ ଯେତେବେଳେ ଜାିଣିଲେ ସାର୍ଟିଫିକେଟ୍ ଫାଟିପିକେଟ ତିନି ଚାରି ତ ସଟିଫିକେଟ ଯେତେବେଳେ ଆସିଗଲା ସେତେବେଳେ ଜାଣିଲେ କି ହଁ ନିହାତି ତାକୁ ଖାଇବା ନିହାତି ଦରକାର ତ ସେଇଥି ବେସି ଗୁରୁବାରରେ ବି ମୋତେ ଦେଉଛନ୍ତି ଘରେ ବନେଇକିନା।
ହୁଁ।
ଓ ତମେ ବି ଆରାମସେ ବନ ଆଉ କିଛି ପ୍ରୋବ୍ଲେମ୍ ନାହିଁ ଆରାମସେ ହେଇଯିବ ମୁଁ ବି ଜାଣିଛି ତୁମର ବି ଦେଖିନି ମୁଁ ଫଟୋ ତୁମର ବି ଦେଖିଛି ମୁଁ ବଢିଆ ଅଛି ଆହୁରି ଟିକେ ବାଗେଇଗନେ ଆରାମସେ ବାଗେଇଯିବ ତମେ।
ଭାଇ ବିଶ୍ୱାସ କରିବ ମାନେ ବହୁତ ମୁ ଏଇନା ମୁ ଏଇନ କେତ୍ କେତେ କେଜିର ହେବି କହିଲେ ପ୍ରୋଫାଇଲ୍ ରେ ତ ଫଟୋ ଦେଖଛନ୍ତି ମୁଁ ଏଇନା କେତ କେଜିର ହେବି କୁହନ୍ତୁ।
ଏଭରେଜଟା ମୁଁ ଧରିକି ଯିବି ଅନ୍ଦାଜରେ ସେଭେଣ୍ଟି ଉପରେ ସିକ୍ସି ସିକ୍ଟି ଫାଇଭ୍ ସେଭେଣ୍ଟି ଉପରେ ହେଇଥିବେ। ସିକ୍ସଟି ଟୁ ଆରେ ତମ ହାଇଟ୍ ତାହେଲେ ଟିକେ ଛୋଟ ଥିବ ମୋତେ ହ ନା।
ନା ନା ନା ନା ହାଇଟ୍ ଛ ଫୁଟ୍।
ହାଇଟ୍ ଛଅ ଫୁଟ।
ଛ ଫୁଟ ମୁଁ ଫାଷ୍ଟ୍ ଭାଇ ତମେ ବିଶ୍ଵାସ କରିବେନି ମୁଁ ଥିଲି କେତେ କହିଲ। ଉଁ ମୁଁ ଥିଲି ନା ନା ମୁଁ ଏବେ ସିକ୍ସୀ ଟୁ ନୁହେଁ ସିକ୍ସି ଟି ଫାଇଭ କି ସିକ୍ସିଟି ସେଭେନ ପାଖ ପାଖାପଖି ହେଇଯାଇଥିବି କହିଁକି ନା ମୋର ଯୋଉ ଜିମ୍ ଛାଡ଼ିଦେଲିନି ଚାରି ମାସ ଯୋଉ କହୁନଥିଲି
ହ
ଟିକେ ଚର୍ବି ଫର୍ବି ଲାଗିଗଲା ରୁ ହୁଁ ମୋର ଥି ମୁ ଥିଲି କେତେ କହିଲେ ସି ସେଭେଣ୍ଟି ସିକ୍ସ ଥିଲି ବୁଝିଲେ। ମୋର ଏମିତି ତାପରେ ରନିଙ୍ଗ ଫନିଂ ମାଇଲି ଏମତି ଜିମ୍ ଫିମ୍ ଗଲି ତାପରେ ଅଟୋମେଟିକ ଧୀରେ ଧୀରେ ବଡି
ତାଲେ ତଲେ ତମେ ତାହେଲେ କମଉଛ ୟା ବଢୋଉଛ ମୁଁ ବୁଝିପାରୁନି ଆକଚୁଏଲରେ।
ନା ମୁଁ ୱେଟ ଟାକୁ କମ ଫାଷ୍ଟ କମଉଛି ତାପରେ ମସ ପ୍ରଥମ ମାସ ଯୋଉ ଗେନ୍ ନେଇକ ଯୋଉ ବଢ଼ିବନି।
ହଁ ହଁ ହଁ ହଁ ହଁ ତମେ ତମେ ଏଟ ଟାଇମ ଗୋଟେ କାମ କର ଶୁଣ। ତମେ ଏଟ୍ ଏ ଟାଇମ ଦୁଇଟା ଯା କର ମସଲ ଗେନ୍ ବି କର ଆଉ ୱେଟ୍ ଲସ୍ ଟା ବି କର। ଗୋଟେ ଟାଇମ କର ହେଲା ବୁଝିଲ ତମେ ଏଇ ଯୋଉ
ହ୍ୟାଲୋ ହ୍ୟାଲୋ।
ନା ମୁଁ ମାନେ ମୁଁ ବଲକ ର ଅଛି ଦେଖଛ ପାୱାର ଲିଫ୍ଟିଂ ମାନଙ୍କ ପାଇଁ ତ ତାଙ୍କର ମୁଁ କହିଲି କି ପାୱାର ଲିଫ୍ଟର ମାନଙ୍କର ତ ୱେଟ୍ ଅଧିକା ଦରକାର ନା ସେମାନଙ୍କୁ ଅଧିକ ୱେଟ୍ ମାରିବାର ଅଛି ତ ସେମାନେ ବଲ୍କରେ ରହିବେ ସବୁବେଳେ ହେଲା, ତିନିଶହ ପଂଷଠି ଦିନ ସେମାନେ ବଲ୍କରେ ରହିବେ କିନ୍ତୁ ତମର ଗୋଟେ ହବ ୱିଣ୍ଟର୍ ଆର୍, ୱିଣ୍ଟରରେ ଶୀତ ଦିନରେ ତମେ ହଉଛି ବଲ୍କ କରିବ ବାକି ଟାଇମ ରେ ତମେ କଟରେ ରହିବ।
ଆଚ୍ଛା ଆଚ୍ଛା।
ହଁ ତ ତମେ ଏଇନା ବ୍ଲର୍କ ବଲ୍କ କରୁଛ। ହଁ କଣ କହିଲ?
ଶୁଣନ୍ତୁ ମତେ କଣ କରିବେ ନା ଗୋଟେ ଚାର୍ଟଟେ ଲେଖି ପଠେଇଦେବେ ବୁଝିଲେ ମୁଁ କାଲିକୁୁ ସବୁ ସ ଷ୍ଟାର୍ଟ କରିଦେବି ଆଉ
ବାସ୍ ବାସ୍ ବାସ୍ ଆଉ ତମୁକୁ ତମେ ବାସ ମତେ ତମର କଣ କଣ ଡିଟେଲସ୍ ପଠେଇବ ମୁଁ କହିଦଉଛି ଶୁଣ ତମର ହେଲା ହେଉଛି ହାଇଟ୍ ୱେଟ୍ ଏଜ୍ ହେଲା। ଆଉ, ଏତିକି ପଠେଇଦବ ତମର ହେଲା ବାକି ହେଲା, ଯାହା ଯହା ମୁଁ ପଚାରି ଆଉ ଏକ୍ସଟ୍ରା ଜିନିଷ ସେଇଟା ମୁଁ କଲରେ କହିପାରିବି। ହେଲା ମୁଁ ତମକୁ ଯୋଉଟା ପଚାରିବି ସେ ସେଗୁଡ଼ା ତୁମେ ଟିକିଏ ମୋତେ କହିଦେଲେ, ତାପରେ ମୁଁ ତମକୁ ଚାଟ ପୁରା ପଠାଇଦେମି। ଯଦି ତୁମକୁ ଏକ୍ସରସାଇଜ୍ ଦରକାର ତମ ପାଇଁ ସ୍ପେସିଫିକ୍କ୍ସରସଜ୍ର କଉ କେଉ କେତେଟା ସେଟ୍ କଣ କଣ ଦରକାର, ସେଟା ବି ଯଦି ମତେ ଦରକାର କହିବ ତାହେଲେ। ମୁଁ ମୋ ହିସାବରେ ତମ ପାଇଁ ଗୋଟେ ତମକୁ ଯେଉଁ ଜିନିଟା ପସନ୍ଦ ହେବ ସେଇ ସେହି ଡିଜ ମୁଁ ଗୋଟେ ତମ ପାଇଁ ଗୋଟେ ସେପାରେଟ ଗୋଟେ ଡିଜାଇନ କରି ପଡିବୋଟେ ଇ ସେଇଟ ଆଉ କାହା ପାଇଁ ସେଟ ତମ ବଡି ଟାଇପ ଅନୁସାରେ ଗଟେ ଡିାଇନ କରି ପିବ ବୁଝିପାରିଲ।
ହୁଁ ହୁଁ ହୁଁ ବୁଛୁ ବୁଝଛୁ।
କରିକି ନହେଲେ ମୁଁ ପଠାଇଦେବି ହେଲା।
ଆଚ୍ଛା ଆଚ୍ଛା
ହଁ ହଉ ହଉ ଠିକ୍ ଅଛି ହଉ ରଖିଦିଅ। ଆମେ ପରେ କଥା ହେଇଯିବା ହେଲା।
ଆଚ୍ଛା ଆଚ୍ଛା, ହଉ ହଉ
ହଉ ଭାଇ ରଖୁଛି, ଜୟ ଜଗନ୍ନାଥ।
ହୁଁ ହୁଁ ଜୟ ଜଗାନ୍ନାଥ।